ନକାର
ଜୟ ଜଗନ୍ନାଥ, ନମସ୍କାର।
କଁ, କରୁଛନ୍ତି ଆପଣ?
ଆଜ୍ଞା, ମୁଁ ଆମ କର୍ମକ୍ଷେତ୍ରରୁୁ ଫେରିକି ଟିକିଏ ଆମର ଗୃହର ପରିସରରେ, ଟିକିଏ ବସିବା ହୋଇଛି।
ଆଜ୍ଞା, ଆଜ୍ଞା, ଆଉ ମତେ ମୁଁ, ତ ପୁରା ଥକି ଗଲିଣି। ଆପଣଙ୍କୁ ମୋ ଶବ୍ଦରୁ ଶୁଣା ଯାଉଥିବ।
ଆଜ୍ଞା, ଆଜ୍ଞା, ମୁଁ ଜଣା ଯାହା ଜଣା ପଡ଼ିଲାଣି, ମୁଁ ବି ଆଉ ଟିକେ ଉପରେ କି ଥକି ଥକିବି ଆଉ।
ଆଜ୍ଞା, ଆପଣଙ୍କର ତ ଆହୁରି ଅଁ ବହୁତ ସାରା କଥ୍ ଛ ଲଗେୟାକୁ ଅଛି।
ଆଜ୍ଞା, ଗଛ ତ ମୋର ବହୁତ ଇ-ଇଛା ଲଗେଇବାକୁ କିନ୍ତୁ ଗଛ, ରୋ ପଣ ପାଇଁ-ଇଁ ଉତ୍କୃଷ୍ଟ ଭୂମି ମିଳୁନାହିଁ, ଆଜ୍ଞା।
ଆଜ୍ଞା, ଆଜ୍ଞା, କିନ୍ତୁ ମୋର ଗଛ ଲଗା କାର୍ଯ୍ୟକ୍ରମ ସରିଗଲା ଆଜ୍ଞା। ଏଇଟା ଆପଣଙ୍କ ପାଖରେ ଶେଷ ଥିଲା।
ଆଜ୍ଞା, ଆଜ୍ଞା, ତାହେଲେ ଗଛ ଲଗେଇବା ତାହଲେ ଆପଣଙ୍କର ସଁ ସ
ଆଜ୍ଞା, ଆଜ୍ଞା, କିନ୍ତୁ ଆପଣ ମତେ ଯେତେଥର ନାହିଁ, ସେତେ ଥର ଗଛ ଲଗେଇବା ପାଇଁ ଆମନ୍ତ୍ରଣ କରିପାରିବେ।
ତାହେଲେ ଠିକ ଅଛି। ଏ କିନ୍ତୁ ମୁଁ କହୁଥିଲି କି କାଲି ଆମର ମହାବିଦ୍ୟାଳୟ ତ ଉଚ୍ଚ ବିଦ୍ୟାଳୟ ଖୋଲିବ ତାହେଲେ ବିରିୟାନୀ ଗୋଟେ ଖାଇବାକୁ ମିଳନ୍ତା।
ଆଜ୍ଞା, ଆଜ୍ଞା, କଣ ପାଇଁ?
ଖୁସିରେ ଆପଣ ଏତେ ସାରା ଗଛ ଲଗେଇଚନ୍ତି ନା।
ଆଜ୍ଞା, ଆଜ୍ଞା, ନା ନା ମୁଁ ଦେବି ନାହିଁ ଏବେ। ଏବେ ମୁଁ ଦେବି ନାହିଁ।
କଇଁ ଦେବେ ନାହିଁ?
ଆଗକୁ ମୋର ଯେହେତୁ ଆସୁ ଅଛି ସେବେ ମୁଁ ଯାଇକି ଦେବି। ଏବେ ଆଉ ମୁଁ କିଛି ଦେବି ନାହିଁ। କାରଣ ମୁଁ କାଲି ହିଁ ରିସେଣ୍ଟ ବହୁତ ଉଡେଇକି ଆସିଛି।
ଅଁ, ହଁ ମୁଁ କଣ ଶୁଣିବାକୁ ପାଇଛି କାଲି କଣ ଆପଣ ପୁରା ଜଳମଗ୍ନ ହୋଇଯାଇଥିଲେ।
ଆଜ୍ଞା, ଆଜ୍ଞା, ମୁଁ ପଳଉ ପଳଉ ପଳେଇଥିଲି ଆଉ।
ଏତେ ଉତ୍କଣ୍ଠା ଆପଣଙ୍କ ମନରେ ପସିିଗଲା କି ଆପଣ ଆଉ କିଛି ଅପେକ୍ଷା କରିପାଇଲେନିକି କି ଦିନ ପାଇଁ?
ଆଜ୍ଞା, ଆଜ୍ଞା ମୁଁ କଣ ମନା କରୁଛି କି ଆଉଥରେ ଗଲେ ଆଉଥରେ ଯିବି।
ତାହେଲେ ଆପଣ ଆଉ ଥରେ ବି ଯିବେ?
ଆଜ୍ଞା।
ଆପଣ ସେଠି କାଲି କାଲି କେତେ ନାଚିଲେ?
ଆଉ ମୋର ଗୋଡ ହାତ ଆଉ ଉଠୁନି।
ତାହେଲେ କାଲି ନାଚ ନାଚି ଥା ହେଇଗଲେ?
ଆଜ୍ଞା, ଆଜ୍ଞା ଖାଲି ମାନେ ମୁଁ ଭାସିଛି। ପୁରା ସେ ଯୋଉ ଭିତରେ ମୋର ଯୋଉ ପାଣି ଅଛି ମୋ ମୁଣ୍ଡ ଉପରେ ସେ ଯାଉଛି ସେ ପାଣି ପୁରା। ମୁଁ ଦେଇକି ସେଇ ଯୋଉ ଆଉ ଦି ଜଣ ଥିଲେ ତାଙ୍କ ସହାୟତ ରେ ପହଁରି ପହଁରି ଯାଉଥିଲି। ତାଙ୍କୁ ଧରି ଧରିକା।
ଆପଣ ପହଁରା ଶିଖିଛନ୍ତି ନା ଆପଣ ଉଡୁଥିଲେ?
ନାଇଁ ବା ମୁଁ ତାଙ୍କୁ ଧରି ଧରି ଉଡୁଥିଲି। ମାନେ ତାଙ୍କୁ ଧରିଦେଲେ କଣ ମୋତେ ଆଉ ଗୋଡ ଲଗେଇବାକୁ ପଡୁନି। ତଳେ ଦି ପଟ ଦି ଜଣ ଧରି ଦଉଛି। ଆଉ ମୁଁ ନି ଉଁ, ନିଜେ ନିଜେ ଯାଉଛି ଏମତି ଘୁଷୁରି ଘୁଷୁଡି ଆଉ। ବୁଝି ପାରୁଥିବେ ଆଉ।
ତାହେଲେ ଆମେ ମାନେ କେବେ ଏମିତି ଘୁଷୁରା ଘୁଷୁରି ହବାକୁ ଯୋଉ ନିଶ୍ଚିତ କରିବେ?
ଆଜ୍ଞା, ଆଜ୍ଞା, ଆପଣ ଯୋଉଦିନ କହିବେ ସେବେ ଯିବା ଆଉ।
ଆଉ ଗଛ ତାହେଲେ ଲଗେଇବାକୁ ପଡିବ ଭଲ ଭାବରେ ଆଉ। ଗଛ ଯଦି ଭଲ ଭାବରେ ନ ଲାଗିଲା ତାହେଲେ ଆଉ ଭାସି ପାରିବନି।
ଆଜ୍ଞା, ଆଜ୍ଞା ମୁଁ ଏକ ମୁଁ ଘରେ ଜଣେଇ ଦେଇଥିଲେ କି କେତେ କଣ ମୋର ଆସିଅଛି। ଦରମା, କିନ୍ତୁ ଦେଖିଲା ବେଳକୁ ମୁଁ ଆଡେ ଖର୍ଚ୍ଚ କରିଦେଇଚି। ନ କହିକି ପୁଣି ନ କହିକି ଯାଇଥିଲି। ତ ବୁଝିପାରୁ ଥିବେ ମୁଁ କେମିତି ଏବେ ମେନେଜ୍ କରିବି ତାକୁ ଯଦି ପଚାରିବେ କୁଆଡେ ଗଲା।
ଏବେ ଏବେ ପ୍ରତିଦିନ ଆପଣ ବୋଧେ ବାହାରୁ ଖାଇବେ ଆଉ ଗ-ଘର କୁହା ହବ। ମୁଁ ଆଜି ଏଇଟା ଖାଇଲି ମୁଁ ଆଜି ସେଇଟା ଖାଇଲି ଆଉ।
ଆଜ୍ଞା ଠିକ କଥା ଧରିଚନ୍ତି ଆପଣ। ମୁଁ ଖର୍ଚ୍ଚ କରୁନଥିଲି କରୁଛି ଏକା ସାଙ୍ଗେ କରିଦଉଛି ଆଉ।
ଆଉ ଆଜି ଆ ଆପଣଙ୍କର କିଛି ଭ୍ରମଣ ହେଇନି ନା ଆଜି କିଛି ହେଇନି?
ଆଜିି ବା କହୁଛି ମୁଁ ଖାଲି କାର୍ଯ୍ୟ ସାରିବାରେ ବ୍ୟସ୍ତ ରହିଲି ଆଉ। କୁଆଡେ ଗଲି କି ସେଇଥିପାଇଁ ତ ମୁଁ ଥକି ଯାଇଚି ପୁରା।
ଆଜି ମୁଁ ମୋ କର୍ମକ୍ଷେତ୍ରରେ ବହୁ ମାନେ ଅ ତିରୁ ଅତି ବ୍ୟସ୍ତ ହୋଇଯାଇଥିଲି ଟି। ମୋତେ ତ ସମୟ ମିଳିଲା ନାହିଁ। ତେଣୁ ମୁଁ ଏବେ ଆସିଛି ମୋ ଗାଡିଆକୁ। ନାଇଁ ଆଜି ଟିକେ ଭ-ରବିବାର ଟେ ଥିଲା ତେଣୁ ଆଉ ଦୁଇ ତିନି ଦିନ ଜଳମଗ୍ନ ହୋଇଯାଇଥିଲା ଆମର ଚତୁଃପାର୍ଶ୍ଵ। ତେଣୁ ଆ, ଗ୍ରାହକ ମାନେ ଆଜି ସବୁ ଡେଇଁ ପଡିଥିଲେ।
ଆଜ୍ଞା ଆଜ୍ଞା ତାହେଲେ ଆପଣ ଆଜି ସବୁ ଗ୍ରାହକ ମାନଙ୍କୁ ବିଦା କରିଦେଇଛନ୍ତି।
ଆଜ୍ଞା। ଆଉ ଗ୍ରାହକ ମାନେ ଆସିବାକୁ ମୁଁ ଆଜି ଏକା ଥିଲି ଆଉ ଏବଂ ମୋରୋଗୋଟେ କିଛି ଗାଡିର ଦୁର୍ଘଟଣା ହୋଇ ଥିବାରୁ ମୁଁ ଟିକେ ଗୋଡ଼ ଟିକେ ମୋର ଚାଲି ପାରୁନାହିଁ।
ଆଜ୍ଞା ଆଜ୍ଞା ହଁ ହଁ ମୁଁ ଶୁଣିଥିଲି ଆପଣ କଣ ହେଇଚି।
ଆଜ୍ଞା ମୁଁ ଟିକେ ଖସି ଯାଇଚି ଆଉ।
ମଚକି ଯାଇଚି।
ଆଇଁ ଟୋଟାଲି ହବୁ ଚାଞ୍ଚି ହୋଇଯାଇଛି।
ଆଜ୍ଞା ଆଜ୍ଞା ତାହେଲେ ସେଥିରେ ଟିକେ ବୋରଲିନ୍ ଲଗେଇ ଦିଅନ୍ତୁ।
ସବୁ ପିଡା ହଉ ଭାରି ପିଡା ହଉଚି ଭାରି ପିଡା।
ଆଜ୍ଞା ଘଷା ଘଷି କରିଦଉନାହାନ୍ତି ଟିକେ।
ଘସା ଘସି କଣ ଭିମ୍ବାର ସାବୁନୁ।
ନାଇଁ ନାଇଁ ଆପଣ ସେଠି ନଡିଆ ତେଲ ଟିକେ ଲଗେଇ ଦିଅନ୍ତୁ ଭଲ ହେଇଯିବ।
ନଡିଆ ତେଲ ଦୁଇ ଦିନ ହେଲା ଭାରି କଷ୍ଟ ହଉଚି ଅଁ ମେଣ୍ଟ୍ ଲଗେଇକି ଚଳାଉଚି ଆଉ।
ଅଇଁଣ୍ଟମେଣ୍ଟ ଲଗାନ୍ତୁ ଶୋଇଲା ବେଳକୁ ରାତିରେ। ଏ ଅଇଁଣ୍ଟମେଣ୍ଟ ଲଗନ୍ତୁ ନହଲେ ଟିକେ ନଡିଆ ତେଲ ଲଗେଇ ଦେଲେ ଖଣ୍ଡିଆ ଗୁଡା ଭଲ ହେଇଯଏ। କାଲି ବା ଆମେ ଯାଇଥିଲୁ। ଯୋଉ ସେଇଟି କେତେ କଣ ଖଣ୍ଡିଆ ଖାବରା ହେଇଚି ଗୋଟେ ପିଲାଟେ ଆପଣ ବିଶ୍ଵାସ କରିପାରିବେନି।
ଆଚ୍ଛା ମାନେ ବହୁତ ଅବାଗିଆରେ ଖଣ୍ଡିଆ ହେଇଚି ନା କଣ।
ନା ନା ଅବାଗିଆ ଜାଗାରେ ନୁହଁ ତାଙ୍କର ହାତ ଗୋଟେ ହାତରେ ଏଇଠି ଗୋଟେ କଟ ଲାଗିଗଲା ପୁରା। ଗୋଟେ ବଡ କଟଟେ ତାପରେ ହଁ ସେ ଯୋଉ ପାପୁଲି ଉପର ଟା କଣ କୁହନ୍ତି?
ଆ ପାପୁଲି ଉପରକୁ ପାପୁଲି ହିଁ କୁହନ୍ତି।
ନାଇଁ ନାଇଁ ପାପୁଲି ଉପର ପଟଟାକୁ।
ଆଙ୍ଗୁଠି।
ସେଇ ଆ ସେଇ ଆଙ୍ଗୁଠି ତ ପଛକୁ ଟିକେ ଆଉ ଆଙ୍ଗୁଠି ଜାଗାରେ ତାଙ୍କର ଖଣ୍ଡିଆ ହେଇଯାଇଚି କେମିତି ନା ସେ ଯୋଉ ସାଇଟ ରେ ଯୋଉ ବୋଟିଂ ପାଇଁ ନଥାଏ
ଆଜ୍ଞା।
ସେଇ ବୋଟିଂ କରୁ କରୁ ଆମେ କଣ ଆମେ ଗଳା ଗଳି ହଉଥିଲୁ ସମସ୍ତଙ୍କୁ ମାନେ ପେଲି ଦଉଥିଲୁ। ପାଣିକୁ ତ ସେତେବେଳେ ସିଏ ଯେତେବେଳେ ଜଣେ ବୁଡି ଗଲେ ମହିଳା ମିତ୍ର ତାଙ୍କୁ ଯେତେବେଳେ ଉ ଉପରକୁ ବସେଇବାକୁ ଚାହୁଁଥିଲେ ସେତେବେଳେ ତାଙ୍କ ହାତଟି ସେଇ ଯୋଉ ସାଇଡ ରେ ଥିଲା। ଧାର ରେ ଲାଗିକି ଛିରିଗଲା ସବୁ।
ଆଚ୍ଛା ଆଚ୍ଛା ଆଉ ସେ ଯଉ ଆପଣ ଯଉ ଜଳମଗ୍ନ ହୋଇଥିଲେ ସେ ଜାଗାଟି କେଡ଼େ ବଡ଼ ବିଶାଳ ବଡ଼ ୟା ମଧ୍ୟମ ଆକରଣର।
ନାଇଁ ନାଇଁ ବିଶାଳ ବଡ।
ବିଶାଳ ବଡ଼।
ଯେହେତୁ କାଲି ବହୁତ କମ ଲୋକ ଥିଲେ। ତ କାଲି ବହୁତ ମଜା ଲାଗିଲା ମାନେ ବହୁତ କମ ଲୋକ ଥିଲେ ତ ଆମକୁ ଲାଗିଲା କି କେବଳ ଆମେ ମାନେ ହିଁ ଅଛୁ।
ଆଜ୍ଞା ଏଇଜଳ ଜଳମୟ ଅବସ୍ଥାରେ ଆପଣ ବଳିଆ କିଛି ପ୍ରାଣୀ ହିଁ ସେଠି ଯାଇଥିବେ।
ଆଜ୍ଞା ଆଜ୍ଞା ନା ତା ପରେ ପରେ ଆସୁଥିଲେ। ସନ୍ଧ୍ୟା ବେଳକୁ ଅଧିକା ଆସୁଥିଲେ କିନ୍ତୁ ଆମ୍ଭେ ଯେତେବେଳେ ସକାଳୁ ସକାଳୁ ଯାଇଥିଲୁ କେହି ଆସିନଥିଲେ।
ଆପଣ ତାହେଲେ ମଜା ଉଠେଇ ଦେଇଛନ୍ତି।
ଆଜ୍ଞା ରାଇଡି କରିଚୁ ସେଇ ଯୋଉ ଥିଲା ଗୋଲ ଗୋଲ ଗୁମେଇଲା ବାଲା ସେଇଡା ତ ଆମେ ସେଇ ତିନି ମହଲା ଚଢ଼ି ପାରୁନଥିଲୁ ବୋଲି ଅଧିକା ଯାଇପାରୁନଥିଲୁ ନହେଲେ ସେଇଟା ସବୁଠାରୁ ବେଷ୍ଟ ଥିଲା।
ଆଜ୍ଞା ଆଜ୍ଞା ତାହେଲେ ଆପଣ କାଲି ଭାରି ମଜା ମଗ୍ନା କରୁଚନ୍ତି ତାହେଲେ।
ଆଜ୍ଞା ଆଜ୍ଞା ଆପଣ କୁ ତ କହିଲି ଆପଣ ଉୁଁ ଆ ଏମିତି ହେଲେ ଆଉ କଣ କହିବି ଆପଣଙ୍କୁ।
ଯଦି ଆଜି କାଲି ତ ମୁଁ ଯାଇଥିଲେ ଭଲ ବି ହେଇଥାନ୍ତା କାହିଁକା ନା କାଲି ତ ମୁଁ ପୁରା ଆପଣଙ୍କର ଦୁର୍ଘଟଣାରେ ପୁରା ଛ ରକ୍ତାତ ହେଇଯାଇଛି ମୁଁ। ତ କାଲି ଯାଇଥିଲେ ଭଲ ହେଇ ପାରିଥାନ୍ତା।
କହିଥିଲି ଆପଣଙ୍କୁ କିନ୍ତୁ ଆପଣ ଗଲେନି।
ଅ ହଉ ଯୋଉଟା ହବାର ନାହିଁ କାହିଁ ଭାବିକି ଲାଭ କଣ ପୁଣି ଦୁତୀୟ ଥର ଭଲସେ ଦିଆହବ ଆଉ।
ଆଜ୍ଞା ସେଇ ଥର ଟା ମୁଁ କହିକି ଯିବି ଘରେ।
ଆଜ୍ଞା ଆଜ୍ଞା ଘରେ କହିବେ କି ମୁଁ ପି ଉ ଜଳ କ୍ରୀଡା କରିବାକୁ ଯାଉଛି।
ଆଜ୍ଞା ଆଜ୍ଞା ସେଇଟା କହିବାକୁ ପଡିବ ନହେଲେ ନାଇଁ ଏତେଥର ନ କହିକି ଗଲେ ପୁଣି ଅସୁବିଧା ହେଇଯିବ। କାରଣ କାଲି ବହୁତ୍ କାଣ୍ଡ ହେଇଯାଇଛି।
ହଁ ହଁ ହଁ ମୋର ପୁରୁଷ ମିତ୍ର ଆଜି କହୁଥିଲି ଆପଣ ଆଜି ଆଜି ଭାରି କଷ୍ଟ କରିଛନ୍ତି।
କଣ କଷ୍ଟ କରିଛି?
ଆପଣ ଆପଣଙ୍କ ସ ସମସ୍ତ ମସ୍ତିଷ୍କର ଶକ୍ତି ମା। ଆପଣଙ୍କ ମାତାଶ୍ରୀଙ୍କୁ ବୁଝେଇବାରେ ଲଗେଇ ଦେଇ
ଆଜ୍ଞା ଆଜ୍ଞା ଆପଣଙ୍କୁ ତାହେଲେ କିଏ ଗୋଟେ କହିଦେଇଛି ଯେ ମୁଁ କହିଦେଇଛି ବୋଲି। ଯାହା ହଉ ମୋ ମାତାଶ୍ରୀ ମୋ କଥାରେ ବିଶ୍ଵାସ କଲେ।
ଆଜ୍ଞା ଆପଣଙ୍କ ମାତାଶ୍ରୀ ବୋଲି ବିଶ୍ଵାସ କଲେ ଆଉ କାର ମାତାଶ୍ରୀ ହେଇଥିଲେ ସିଧା ଗୋଡରୁ ଟେକି ପକେଇଥାନ୍ତେ।
ହଁ ମତେ ଲାଗୁଛି କି ନାଇଁ ନାଇଁ ମୋର ମାତାଶ୍ରୀ ଟିକେ ବିଶ୍ଵାସ ଅଛି ତ ସେଥି ସେଥିପାଇଁ କିନ୍ତୁ ମୁଁ କହିଥିଲି ମତେ ମାନେ ଛାଡିଥାନ୍ତେ ସେମିତି କିଛି ନାହିଁ କହିଦେଲେ ଛାଡିବେ କିନ୍ତୁ ମୋର ଟିକେ ଚୁରୁ କି ମୁନ ମୁଁ ନ କହିକି ଯିବି।
ଆଜ୍ଞା ତାହେଲେ ଆପଣ ଟିକେ ଦୁଷ୍ଟ ମହିଳା ହବାକୁ ଚାହୁଁଛନ୍ତି ନା କଣ।
ଆଜ୍ଞା ଆଜ୍ଞା। କାରଣ ଆମେ ପୂର୍ବ ଦିନ ରାତିରେ ଫାଇନାଲ କଲୁ ଦଶଟା ଏଗାରଟା ବେଳେ। ତୋ କଣ ହିଁ କହିବି ଆ କହିଥିଲେ ବି ସେ ବର୍ଷା ହଉଥିଲା କାଲି ଯୋଉ ଭଳିଆ ଦେଖୁଥିବେ ତୋ ଆପଣ।
ଆଜ୍ଞା ଆଜ୍ଞା।
ତ ଘରେ ତ ଅଭିଅସଲି ହିଁ ମନା କରିଥାନ୍ତେ।
ଆପଣଙ୍କ ମାତାଶ୍ରୀ ଯୋଉ ଭ୍ରମଣ କରିବାକୁ ଯାଇଥିଲେ।
ଆଜ୍ଞା ଆଜ୍ଞା ମୋ ପାଇଁ ଆଣିଛନ୍ତି ଗୋଟେ ସ୍ଵେଟର। ଗୋଟେ ଟପସ୍ ଗୋଟେ ଆଣିଚନ୍ତି ଆଉ ଗୋଟେ ଆଣିଚନ୍ତି ଯୋଉ ବ୍ରେସଲିଟି ଦିଟା ଆଣିଚନ୍‌ ତି ଆଉ ଗୋଟେ ଗୋଗଲସ୍ ଆଣିଚନ୍ତି ଆଉ ଆଣିଚନ୍ତି ଆଉ କଣ ଆଣିଛନ୍ତି ଆଉ ତ କିଛି ଆଣି ନାହାନ୍ତି ମୋ ପାଇଁ। ଆଉ ଗୋଟେ ହଁ ହଁ ଆଉ ଗୋଟେ ମିନି ଫ୍ୟାନ ଆଣି ଚନ୍ତି।
ସେ ମିନି ଫ୍ୟାନ ଟି ଆମ ଆମ କର୍ମକ୍ଷେତ୍ରରେ ବିକ୍ରୟ କରିଅଛୁ।
ଆଜ୍ଞା ଆଜ୍ଞା ସେଇଟା ସେଇଠୁ ସେ ଆଣିଚନ୍ତି। ହୁଁ କଣ ହେଲା ଜାଣିଚନ୍ତି ସେଇଟା ମୁଁ ଲଗେଇକି ବସିଥିଲି ମୋ ଚୁଟି ପଶିଗଲା ତା ଭିତରେ। ଆପଣ ହସୁଚନ୍ତି କଣ?
ନାଇଁ ନାଇଁ ମୁଁ କଣ ହସୁଛି ମୁଁ ପା ବ
ନାଇଁ ଆପଣ ହସୁଛନ୍ତି ମତେ ଶୁଭାଯାଉଛି ହି ହି ହି ହେଇକି।
ନାଇଁ ନାଇଁ ମତେ କଣ ହସ ଆସେ ମତେ ଆସେନି ଆପଣ ତାହେଲେ ବହୁତ ଭଲ ଲୋକ୍
ଆ ମୋ ଚୁଟି ଅଧା ପଳେଇଲା ତା ଭି
ମୁଁ ଶୁଣିଥିଲି କି ଏଇ ଏଇଭଳି ଯନ୍ତ୍ରରେ ଜଣଙ୍କର ଯେମ୍ ତି ଚୁଟ୍ ଟି ପଶିଯାଏ ତେବେ ସିଏ ବହୁତ ସୌଭାଗ୍ୟଶାଳୀ ହୁଅନ୍ତି।
ଆଜ୍ଞା ଆ କାହାଠୁ ଶୁଣିଥିଲେ ମୋ ଏଇ ସବୁ ବକବାସ୍ ଜିନିଷ।
ଶୁଣି ତ ଥିଲି କାହାଠୁ ଆଉ ମନେ ନାହିଁ।
ଆଜ୍ଞା। ମତେ ଲାଗୁଛି ମୁଁ ଆଉ କିଛି ସମୟ ମଧ୍ୟରେ ନିଦ୍ରା ଗସ୍ତ୍ର ଗ୍ରସ୍ତ ହେଇଯିବି।
ନିଦ୍ରା ଗସ୍ତ ମୁଁ ତ ହେଇନି। ଆପଣ ହେବେ କି?
ନାଇଁ ନାଇଁ ମତେ ଲାଗୁଛି ମୁଁ ହେଇଯିବି କାରଣ ମତେ ଏତେ ଥକ୍କା ଲାଗୁଛି ଆଜି କଣ ପାଇଁ ମୁଁ କାଲିର ବୋଧେ ଆଜି ବାହାରୁଛି ଆଉ
ନାଇଁ ନାଇଁ ଆପଣ ନିଦାଗ୍ରସ୍ତ ହୁଅନ୍ତୁନି। ଆପଣଙ୍କ ଗସ୍ତ ସରିଗଲା ମୋର ଯାହା ହେଲେ ବି ଆହୁରି ଛ ଲଗେଇବାର ଅଛି। ତେଣୁ ଆପଣ ଟିକେ ଅପେକ୍ଷା କରିଥିବେ ମୋ ପାଇଁ।
ଆଜ୍ଞା ଆଜ୍ଞା ଆପଣଙ୍କୁ
ଯାହା ହେଲେ ବି ଦୁଇଟି ଗଛ ଲଗେଇବାକୁ ପଡ଼ିବ ମୋତେ।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ମୁଁ ଦିଇଟି ଗଛ ତ ଲଗେଇକି ହିଁ ଯିବି। ଆଉ ହଁ ହଁ ଆପ୍ ଆପଣଙ୍କୁ ଆଉ ଗୋଟେ ନମ୍ବର ମଧ୍ୟ ଅଁ ଦେଇ ଦେଇପାରିବି ଯାହାର ମଧ୍ୟ ଟିକ କେ କଣ କହିଲେ ଆପଣ ଖାଲି କରିପାରିବେ।
କିଛି କହିବେ ଆପଣ ଦେଖନ୍ତୁ ଟିକେ ଆପଣଙ୍କ ଶ୍ର ଶ୍ରବଣ ଯନ୍ତ୍ରକୁ।
ଆଜ୍ଞା ଆଜ୍ଞା ମୁଁ କି ଆଉ କିଛି ସମୟ ପରେ ଆପଣଙ୍କୁ ଯୋଗାଯୋଗ କ
ଆଜ୍ଞା